ହାଲୋ।
ହଁ ନମସ୍କାର।
ହଁ ନମସ୍କାର କୋଉଠି ଅଛ ଏବେ?
ମୁଁ ଘରେ ଅଛି।
ଆଚ୍ଛା ଆଚ୍ଛା। ଆଉ କଣ କେମିତି କ ମାନେ ଅ ବୁଲାବୁଲି ପାଇଁ ପ୍ଲାନିଂ ରଖିଛନ୍ତି ଆଗକୁ ତ ରଥ ଯାତ୍ରା ଆସୁଛି ଚାହୁଁଛନ୍ତି ଯିବା ପାଇଁ ପୁରୀ ଦର୍ଶନ କରିବାକୁ?
ହଁ ଚାହୁଁଛି କିନ୍ତୁ ଏବେ ସେ ବର୍ଷା ଋତୁ ହେଲାଣି ତ ଆମେ ଆମେ ମାନେ ଆମେ ଚାଷ କାମ କରୁତ ସେଥିପାଇଁ। ଯାଇ ପାରୁନି।
ଆଚ୍ଛା ଆଚ୍ଛା ମାନେ ଚାଷ ମାନେ କି କି କୋଉ ଚାଷ ସବୁ ଆପଣ କର କରନ୍ତି ଆପଣଙ୍କ ସେ ପ ପଟେ।
ହ ଅ ଏବେ ତ ମାନେ ଧାନ ଚାଷ ହୁଏ କିନ୍ତୁ ଆମ ଏରିଆରେ ବାଇଗଣ ଟମାଟୋ ଆଲୁ କଞ୍ଚାଲଙ୍କା ବନ୍ଧାକୋବି ଫୁଲ କୋବି ବହୁତ ଜିନିଷ ଚାଷ ହୁଏ।
ତମର ବି ଚାଷ ହୁଏ ଏମିତି ବହୁତ ସାରା ଯୋଉ ଯ ଯାହା କହିଲେ ଯୋଉ ଯୋଉ ମାନେ ଚାଷ ଜାତୀୟ ଇଏ କହିଲେ ସେ ସବୁ ଚାଷ ତମର ବି କର?
ଆମେ କରୁ କିନ୍ତୁ ମୋ ବାପା ଏବେ ଟିକେ ମାନେ ବୟସ ହେଲାଣି ତ ଏବେ କରୁନା।
ଆଚ୍ଛା ଆଚ୍ଛା ମାନେ କରିକି ଯୋଉମାନେ ଆପଣଙ୍କର ସେଠି ବ୍ୟବସାୟୀ ଥାଆନ୍ତି ସେମାନଙ୍କୁ ଦିଅ ଦିଅନ୍ତି ସେମାନେ ଆଉ ଯୋଉଯାହା ଯେତିକି ମୂଲ୍ୟ ସେତିକି ଆପଣଙ୍କୁ ଦିଅନ୍ତି ଆଉ।
ହଁ। ଖାଇବା ମାନେ ବର୍ଷ ସାରା ନାଁ ଖାଇବା ରଖନ୍ତି ତାପରେ ବଳିଲେ ତାକୁ ବିକ୍ରି କରିଦିଅନ୍ତି।
ଆଛା ଆଚ୍ଛା ଆଛା ଆଛା ବହୁତ ଭଲ ବହୁତ ଭଲ। ଏସବୁ ଶୁଣିକି ଭଲ ଲାଗୁଛି ଆଜି ବି ଆମ ଦେଖ ସମ ଉଡ଼ି ବିଷୟରେ ଏମିତି ବି ଆମେ ବି ନିଜେ ଚାଷ କରୁଛନ୍ତି ଯାହାବି ଚାଷ ଅ ରୁ ବଳିବ ସେ ବି ଅନ୍ୟ ରାଜ୍ୟ ପାଇଁ ବି ଆମେ ଦଉଛନ୍ତି। ବହୁତ ଭଲ ଓଡିଶା ଗୋଟେ ବହୁତ ମାନେ ଭଲ ରାଜ୍ୟ ସେଠି ଆମେ ସବୁ କିଛି ପାଇ ପାରୁଛନ୍ତି ଭଲରେ, ସବୁ ଇଏ କରିପାରୁଛନ୍ତି। ଭଲ ଲାଗୁଛି ଶୁଣି ଆଉ ତମ ସେପଟେ ଆଉ କଣ କଣ ସବୁ ଚାଷ କରନ୍ତି ବେଶୀ ମାନେ, ବିକ୍ରି କରନ୍ତି, କଣ କଣ ସବୁ କୋଉ କୋଉ? ଖାଦ୍ୟ ବିକ୍ରି କରନ୍ତି ସେପଟେ
ଅଁ ଡାଲି ଜାତୀୟ ଖାଦ୍ୟ ମାନେ ବି ହୁଏ ଆମ ଏଥିରେ ଧାନ ଚାଷ କରନ୍ତି। ଆଉ ହଁ ଏତିକି।
ଆଛା ଆଛା ଆଛା। ବହୁତ ଭଲ, ବହୁତ ଭଲ, ଏମିତି ବି କଲେ ଆମର ବି ପଇସା ଅଧିକା ଖର୍ଚ୍ଚରୁ ବି ବଞ୍ଚିବ। ମାନେ ବଞ୍ଚିତ କରିପାରିବା ସେ ପଇସାକୁ ବି ଆମେ ଅଲଗା ଜାଗାରେ ଲଗେଇ ପାରିବା, ବହୁତ ଭଲ ଶୁଣିକି ଭଲ ଲାଗୁଛି। ଆଉ ତ ହଁ କହ
ଆମ ଏପଟେ କୋଇଲା ବି ମାନେ ମାଟି ଭିତରୁ ବାହାରେ।
ଆଛା ଆଛା କୋଇଲା ବାହାରାରେ ତମ ସେପଟେ ବହୁତ ଭଲ, ବହୁତ ଭଲ, ମାନେ କଣ କେମିତି ସେମାନେ ଯୋଉ ଆମର ଅଛନ୍ତି ଇଞ୍ଜିନିୟର ମାନେ କଣ କେମିତି କରନ୍ତି? ଦେଖିଛନ୍ତି ଆପଣ କେବେ କେମିତି କଣ କରନ୍ତି? କରନ୍ତି କଣ କେମିତି?
ନା ଦେଖିନି ମାନେ ବଡ ବଡ ମସିନ୍ ଥାଏ ତା ଦ୍ୱାରା ଏମିତି କଣ କେମିତି ବା ଆର କରି ସିଟ ରକ୍ ରେ ଲୋଡ କରନ୍ତି ତାପରେ ଯୋଉଠି ଯିବା କଥା ଏଇ ରାସ୍ତାରେ ଯାଏ।
ଯେମିତି କିି କୋଇଲାରେ ଗୋଟେ ଆଞ୍ଚ ତିଆରି ହୁଏ ତମ ସେପଟେ କହୁଛ ଯେ ଅଧିକା କୋଇଲା ଇଏ, ତମର ମାନେ କେମିତି କଣ ରୋଷେଇ କର? କାଠରେ ନା ଗ୍ୟାସ ରେ ନା କୋଇଲା ଆଞ୍ଚରେ ବି ତମେ କେବେ ରୋଷେଇ କରି ମାନେ ଖାଦ୍ୟ ପ୍ରସ୍ତୁତି କରିଛ।
ଆମେ କୋଇଲା ଥିଲେ, କୋଇଲା ରେ ତିଆରି କରୁ। ଗ୍ୟାସ୍ ଥିଲେ ଗ୍ୟାସ ରେ କରୁ ଆଉ ଯଦି ଦିଟା ଯାକ ନଥିଲେ ମାନେ କାଠରେ ତିଆରି କରୁ।
ଆଛା ଆଛା କୋଇଲାରେ କେମିତି କଣ କରନ୍ତି ରୋଷେଇ? ତାର କଣ ପ୍ରୋସେସ ଥାଏ।
ହଁ ଅଁ ପ୍ରଥମେ ମାନେ କାଠକୁ ଛୋଟ ଛୋଟ କରନ୍ତି। ଆଉ ମାନେ ଏମିତି ବାଲ୍ଟି ଟାଇପ ର ଥାଏ ସେ ମାନେ ସେଇ କୋଇଲାର ଚୁଲି ଟା ତା ତହଲି ନିହାଁ ଜଲାନ୍ତି ତାଉ ପଟେ କୋଇଲା କୁ ଛୋଟ ଛୋଟ ଖଣ୍ଡ କରିକି ରଖନ୍ତି, ସେ କୋଇଲା ଧୀରେ ଧୀରେ ମାନେ ନିଆଁ ପରି ଜଳେ ତାର ଧୂଆଁ ବାହାରେ ଧୂଆଁ ଧୂଆଁ ସରିଲା ପରେ ତା ଉପରେ ରୋଷେଇ କରନ୍ତି।
ଆଛା ଆଛା ଆଛା, ବହୁତ ଜଲଦି ବି ଖାଦ୍ୟ ପ୍ରସ୍ତୁତ ହେଇଯାଏ, ତା ନିଆର ଯୋଉ ତାପ ବହୁତ ଅଧିକ ଥାଏ କୋଇଲ ରେ
ହଁ ଅ ଉ ମାନେ ଏକ ମାନେ ଆମେ ଗ୍ୟାସ ରେ ଯେତିକି ଟାଇମ ନେଉଛେ ରାନ୍ଧିବା ପାଇଁ, ସେଥିରେ କମ ମାନେ ଟାଇମ ରେ ହେଇଯାଏ।
ଜଲ୍ଦି ହେଇଯାଏ। ବହୁତ ମାନେ ଖାଦ୍ୟ ଯଦି ଆମେ କୁଆଡେ ଯିବାରୁ ଥିବ ଆରାମସେ ବହୁତ ଜଲ୍ଦି ବି ଖାଦ୍ୟ ହେଇଯିବ ଆରାମସେ ଖାଇ ପିଇ ଆମେ ବାହାରକୁ ଯାଇଥାନ୍ତି ଆଛା ଆଚଛା ବହୁତ ଭଲ ଲାଗିଲା ଶୁଣିିକ ଆଉ ତମ ସେପଟେ କଣ ପାଖାପାଖି କଣ ଭଲ ଖାଦ୍ୟ ମାନେ ଖାଇବା ତମେ ଯେତେବେଳୋନେ ମାନେ ଯେତେବେଳେ ତମକୁ ବୁଲିବାକୁ ମନ ହୁଏ ବାହାରକୁ ମାର୍କେଟ ଯାଇକି ଖାଇବା ପାଇଁ ଇଏ କରିବା ପାଇଁ କଣ ଖାଦ୍ୟ ଏମିତି ଭଲ ଲାଗେ ତମ ପାଖାପାଖିରେ
ମତେ ଜଝିଲି ବି ଭଲ ଲାଗେ ଅ ମୋ ପାଖରେ ଅଛି ଗୋଟେ ମାନେ ଗୋେ ଗୋଟେ ଦୋକାନ ସେଠି ବନାଏ ତାକୁ କହନ୍ତି ଖୁହା ସେ ଖୁହା ମାନେ ସେ ଗୋର ସରି ତିଆରି ହୁଏ ତାର ମାନେ ଖାଇବାକୁ ବହୁତ ଭଲ ଲାଗେ ସେଇଟା
ଆଚଛା ଆଚଛା ବହୁତ ଭଲ ବହୁତ ଭଲ ଇଏ କରିବାକୁ ବହୁତ ଭଲ ଲାଗେ ଆଉ ତମକୁ କଣ ତିଆରି କରିବାକୁ ଭଲ ଲାଗେ ତିଆରି କରି ନିଜେ ଖାଇବା ପାଇଁ
ହଁ ମୁଁ ଦ ମାନେଇ ଇଟିଲି ବନାଏ
ଆଚ୍ଛା ଆଚ୍ଛା
ବନେଇକି ଖାଏ ମାନେ ମୁଁ ନିଜେ ନା ଆମ ଘରେ ସମସ୍ତେ ଖାଆନ୍ତି
ଆଛା ପିଠା ଯୋଉ କୁହାଯାଏ ଆମର
ପିଠାନ ଇଟଲି ଇଟଲି
ଆଚ୍ଛା ଆଚ୍ଛା ହଁ ହଁ ସେଇଟା କେମିତି କଣ ପ୍ରସ୍ତୁତି କରନ୍ତି ମୁଁ ଟିକେ ନୂଆ ଶୁଣୁଛି ସେଇ ସବୁ ଦୋଟା
ହଁ ଚାଉଳ ଆଉ ବିରି ଦିଟା ଯାକ ରାତିରେ ମାନେ ମାନେ ଦିନ ସକାଳେ ପାଣିରେ ପକାନ୍ତି ତାପରେ ତାକୁ ଛାଣି ଗ୍ରାଇଣ୍ଡିଙ୍ଗ କରନ୍ତି ଆଉ ସେଟା କୁ ସନ୍ଧ୍ୟା ର ମାନେ ସନ୍ଧ୍ୟା ରେ ଗ୍ରାଇଣ୍ଡିଙ୍ଗ କରି ରଖିଦିଅନ୍ତି। ଆଉ ସେଥିରେ ଅ ସକାଳେ ସକାଳେ ହେଲା। ଇନୋ ପକାନ୍ତି ସେଥିରେ ଲୁଣ ଆଉ ହଁ ଲୁଣ ଇନକୁ ମାନେ ଭଲ ଭାବରେ ମିଶ୍ରଣ ମିଶ୍ରଣ କରନ୍ତି। ତାପରେ ତାର ଗୋଟିଏ ମାନେ ତାର ଗୋଟିଏ ହାଣ୍ଡି ଥାଏ ସେ ହାଣ୍ଡିରେ ପାଣି ଦିଅନ୍ତି। ସେ ହା ସେ ପାଣି ଫୁଟିଲା ପରେ। ତା ଉପରେ ଟିକେ ଟିକେ ତେଲ ଦିଅନ୍ତି। ତା ସେ ଆଉ ସେ ମାନେ ପିଠଉ କୁ ତା କରିଦିଅନ୍ତି ଆଉ ତାକୁ ଢାଙ୍କି ଦିଅନ୍ତି।
ଆଚ୍ଛା। ତାପରେ ଯେତେବେଳେ ହୋଇଯାଏ ତାକୁ କାଢିକି ଖାଇଥାନ୍ତି। ଇଟଲିି ସହିତ କଣ? ମାନେ ଭଲ ଲାଗେ ଖାଇବାକୁ ତା ସହିତ କଣ ଖାଆନ୍ତି ଆଉ?
ବାଦାମ। ମାନେ ବାଦାମ ଜାଣିଛନ୍ତି କି?
ହଁ ହଁ ବାଦାମୀ ଜାଣିଛି ବାଦାମୀ।
ହଁ ତାକୁ ଟିକେ ଭାଜି ଦିଅନ୍ତି। ଅ ଆଉ ତାର ଚଟଣିୀ ବନାନ୍ତି ଆଉ ଖାଆନ୍ତି।
ଆଚ୍ଛା ଆଚ୍ଛା ସେଇଥିରେ ମାନେ ଆପଣ ଇଏ କରିକି ଚଟଣୀ ବନେଇକି ତା ସହିତ ଖାଇଲେ ବହୁତ ଭଲ ଲାଗେ ନାଇଁ ଆଚ୍ଛା ଆଛା। ମୁଁ ତ କେବେ ଖାଇନି ଭାବୁଚି ତମେ କହିଲ ଯେ ଯେମିତି ପ୍ରୋସେସ କରିବି। କେବେ ଯଦି ହୁଏ ବନେଇକି ନିଜେ ଖାଇବି। କି ଘରେ କହିବି ବନେଇକି ଦବା ପାଇଁ ବହୁତ ଭଲ ଲାଗେ ଭଲ।
ବହୁତ ଭଲ ଲାଗେ ନିଜେ ମାନେ ଟ୍ରାଏ କରିବ କେବେ ଟାଇମ୍ ମାନେ ସମୟ ପାଇଲେ
ଆଛା ନିଶ୍ଚିତ ନିଶ୍ଚିତ ମୁଁ କେବେ ଟ୍ରାଏ କରିବି। ନିଜେ ବି ବନେଇକି ଖାଇବି ଦେଖିବି କେମିତି ଲାଗୁଛି। ଆଚଛା ଆଚଛା।
ଆଉ ସାଙ୍ଗସାଥି କେବେ ବୁଲାବୁଲି କରିବା ପାଇଁ ଯି- ଯିବ ବ ମାନେ ଏବେ, ଏବେ ତ ଆସିଲାଣି ବର୍ଷା ଋତୁ ବର୍ଷାରେ କୁଆଡେ କଣ ବୁଲାବୁଲି କରିବାକୁ ଯିବ ଭାବୁଚ?
ନା। ଏବେ ତ ସମସ୍ତେ ନିଜ ନିଜ କା କାମରେ ବ୍ୟସ୍ତ ଅଛନ୍ତି ତ କେହି ଯିବା ପାଇଁ କାହାର ଇଚ୍ଛା ଏବେ ନୁହ ନଥାଏ।
ଆଚଛା ଆଚଛା।
ଆମ ଅଞ୍ଚଳରେ ଜଙ୍ଗଲ ଘ ଘେରି ରହିଚି ତ ସମସ୍ତେ ଟିଏ ଡରନ୍ତି।
ଆଛା ଜଙ୍ଗଲ ଅଛି ଜଙ୍ଗଲରେ ମାନେ କଣ କଣ କେଉ କେଉ ପଶୁ ପକ୍ଷୀ ଥାଆନ୍ତି ସବୁ?
ହାତୀ ଥାଆନ୍ତି।
ହୁଁ।
ଆଉ ବାଘ ଏମ୍ ବେଲେ ବେଲେ ଦେଖା ଦିଏ।
ହୁଁ।
ଆଉ ଭାଲୁ ବି ଅଛନ୍
ତମେ ଦେଖିଛ କେବେ ହା ତମେ ଦେଖିଚ?
ହାତୀ ମାନେ ମୁଁ ଜଙ୍ଗଲରେ ଦେଖିନି। ଆମ ଗାଁ ଗାଁ ପାଖରେ ଆସି ଘର ଦ୍ୱାର ବି ନଷ୍ଟ କରିଦିଏ। ଆ କୁ ମାନେ ହଁ ହାତୀ ମାନେ।
ହୁଁ।
ଆଉ ଘର ଦ୍ୱାର ଭାଙ୍ଗି ଦିଅନ୍ତି, ଗଛ କୁ ଏମିତି ଭାଙ୍ଗି ଭାଙ୍ଗି ଚାଲି ଯାଆନ୍ତି।
ଓ ହୋ ହୁଁ। ବାଘ ବାଘ ଭାଲୁ ବିଲୁଆ ଦେଖିଚ କେବେ?
ହଁ ସେ ନନ୍ଦନକାନନ ରେ ଦେଖିଚି।
ଆଚ୍ଛା ଆଛା ସେ ଯୋଉ ଆମର ଭୁବନେଶ୍ୱରରେ ଅବସ୍ଥିତ ସେଇଟି ଦେଖିଚ ନେଇଁ?
ହଁ।
ଆଚ୍ଛା ଜଙ୍ଗଲରେ ତମର ସେ ଜଙ୍ଗଲରେ କେବେ ଦେଖିନ?
ନା ଦେଖିନି ଆମ ଗାଁରେ ଦେଖିଛନ୍ତି ଆମ ଏଇ ରାସ୍ତା ତା କଡରେ ଥାଏ କେବେ କେବେ ବିଲ ବୁଲି ଏମ୍ ଟି ରାସ୍ତା କଡରେ ଥାଇ
ଆଛା ଜଙ୍ଗଲ ଠାରୁ ତମର ଘର କେତେ ଦୂର?
ହୁଁ ଏକ କିଲୋମିଟର ହବ।
ଗୋଟେ କିଲୋମିଟର ଆଛା ଆଛା ହଉ ଭଲ। ଯାଆନ୍ତି କେବେ ଜଙ୍ଗଲକୁୁ କିଛି ଫଳ ଆଣିବା ପାଇଁ କି କିଛି ଆ ଆମର ଯଉ କୁହାଯାଏ ଆ ଆୟୁର୍ବେଦିକ ପତ୍ର ଇଏରେ ଆମର ଆଗରୁ ଯେମିତି ମେଡ଼ିସିନରେ ଦ୍ୱାରା ଏବେ ତ ସବୁ ମେଡିସିନ ଆସୁଚି ଇଏ ଆସୁଚି କିନ୍ତୁ ଆଗରୁ ଆମେ ଆୟୁର୍ବେଦିକ ଯୋଉ ପତ୍ର ଥାଏ ଯ ଯଡିିବୁଟି ଥାଏ ତାକୁ ଆଣିକି ଆମେ ବ୍ୟବହାର କରିଥାନ୍ତି ଯାହା ଫଳରେ କି ଆମେ ସୁସ୍ଥ ହେଇଯାଇଥାନ୍ତି। ସେମିତି କେବେ ଯାଅ ଏବେ ତମେ ଆଣିବା ପାଇଁ
ଅହଁ ଏବେ ଯେ ସେ ମଁ ଆମେ ଭୋଜିରେ ଯନ ଯଉ ମଁ ଯେ ମାନେ ଖଲି ଦନା ଯେ ଭାତ ଖାଉ ଯେ ସେଟା ସେ ପତ୍ରକୁ ତୋଲିବା ପାଇଁ ଯାଇଥାଉ ଆଉ ସେଠାରେ ଏ ଏ ବର୍ଷା ଋତୁ ରେ ଛତୁ ପୁଟୁ ଏମିତି ମିଲେ ଦାନ୍ତ ଘଷିବା ପାଇଁ ଅଁ ଉଁ କାଠି ସେ ଆଉ କୁ ନିଆଁ ଜଲେଇବା ପାଇଁ କାଠ ଏମିତି ଆଣିଥାଉ ଜଙ୍ଗଲରୁ
ଆଛା ସେ ବହୁତ ଭଲ ତମେ ଯାଓ ଏମିତି ମାନେ ଜଙ୍ଗଲ ରେ ବୁଲିବା ପାଇଁ ଇଏ କରିବା ପାଇଁ ଭଲ ଭଲ ଲାଗେ ନାଇଁ?
ହୁଁ।
ଆଛା ଆଚ୍ଛା ହଉ ଠିକ ଅଛି ତମ ସ କଥା ହେଇ ବହୁତ ଭଲ ଲାଗିଲା। ରଖୁଚି ଧନ୍ୟବାଦ।